ଚା
ମୁଁ ଏ ବସିଥିଲି ତମେ?
ଆଉ ଖାଇ ପିଇ ସାରିଲଣି?
ହଁ ଅବିକା ଖାଇଲୀ ଜଷ୍ଟ ଇଚ୍ଛା ହଉନଥିଲା ସକାଳେ ଖାଇଦେଲି। ଏଇ ଭାତରେ ଘିଅ ପକେଇକି ଆଉ ଛୁଇଁ ଆଳୁ ଭଜା ବିନ୍ସ ଭଜା ଆଉ କାକୁଡି ସାଲାଡ଼ ପାମ୍ପ ଡ କଲରା ଚିପ୍ସ ଏମିତି ଆଉ ତମେ କଣ ଖାଇଲ?
ମୁ ଖାଇଲି ହୁଁ ଭାତ ଆଉ ଡାଲି
ହୁଁ।
ଆଉ ସେଇ ଯେଉ ପୋଟଳ ରସା ଆଉ ଯେଉ ଭାଜିଥିଲି ଥିଲି ଆଳୁ ଜହ୍ନି ବୋଇତାଳୁ ଫୁଲ।
ହୁଁ।
ସେ ଭଜା ଥିଲା ଖାଇଲି ଆଉ ମୁଁ ତ କଲରା ଭଜା ହେଇଥିଥଲା କିନ୍ତୁ ମୁଁ କଲରା ଖାଇନି କି ବାଇଗଣ ପୋଡା ବି ଖାଇନି
ଏ ଯୋଉ ବୋଇତାଳୁ ଯୋଉଟା କହିଲ କଣ ସେ ଯୋଉ କଖାରୁ ଫୁଲ ଯୋଉ ପିଠଉ କରିଥିଲ କି?
ନା ନା ସେରା ଜହ୍ନୀ ଆଳୁ ଚୁନଚୁନ କରିକି ସେ ବୋଇତାଳୁ ଫୁଲ ପ ପକେଇକି ଭାଜେ ନା ସିଏ ବଢ଼ିଆ ଲାଗିବ ହଁ ପଖାଳରେ ବଢିଆ ଲାଗେ ସେଇଟା।
ହୁଁ ପଖାଳ ହେଇଥିଲା କି?
ହଁ ନା ମୁଁ ଗରମ ଭାତ ଖାଏ ଏ ଥଣ୍ଡା ପାଗ ନା ବର୍ଷା ପାଗ ଏତେ ଆଗରେ ମୁଁ ଖାଏନି। ମୁଁ ସବୁଦିନ ହଁ ଫିରି ଫିରି ପକଉଚି। ମୁଁ ଯୋଉ ଅପା ଘରେ ସବୁଦିନେ ଖାଏ ତ
ହୁଁ।
କିନ୍ତୁ ଆଜି ଖାଇନଥିଲି।
ଅ ହଁ।
ଆଜି ଖାଇଲିନି କଣ? ହୁଁ ଘରେ ସମତେ ଖାଇସାରିଚନ୍ତି।
ଉଁ ହୁଁ। ଆଉଝିଅ
ଆଉ ଝିଅ ବସିଚି। ସିଏ ଭାତ ଖାଇଲାନି ଯୋଉ ବିସ୍କୁଟ ଆଉ ଯୋଉ କପଲେ କମ୍ପ୍ଲେନ ଛୁଆ ପିଅନ୍ତି
ହୁଁ
କଂପ୍ଲେନ୍ ରେ ପକେଇ ଦେଇକି ତାକୁ ଗୋଳେଇକି ପିଇଦେଲା।
ହେଇଗୁରା ଅବେ ଟାଇମ ପିଇବା ଟାଇମ।
ଭାତ ବୋଇଲା ଡାଲି ଆଉ ଇଏ ଭଜା ପୋଟଳ କରିଦେଇଚ ଇଏଆକୁ ଖା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
ମୁଁ କହିଲି ଆଜି ଶନିବାର ଆଉ କିଛି ଅଣ୍ଡା ଫଣ୍ଡା ହବନି। କହିଲା ମୁଁ ଖାଇବିନି ତମେ ତମର ଖା।
ଆଉ ଦେଇଦେଲୁନି ତାକୁ କରିକି ଅଣ୍ଡା। ଛୁଆ ଟା ତ ଏଇ ଛୁଆ ଟା ତ କଣ। ଅଣ୍ଡା ଦେଇ ଦେଇଥିଲେ ।
ନା ଶନିବାରେ ମୁଁ ଘରେ ପୁରାଏନି। ଏଇଥି ଯଉ ବଡ଼ ଝିଅ ନାଗି ଶନି ଓଷା କର କରୁଚି ନା। ତା ଦେହ ଖରାପ ଥିଲା। ସେଇଥିପାଇଁ ମୁଁ ଘରେ ଶନି ପୁରାଏନି ଶନିବାରେ ଆଇଁଷ।
ତାହେଲେ ଠିକ୍ ଅଛି। ଆମର ଇଆଡେ ଟିକେ ଟିକେ ଖରା ଖରା ହେଲାଣି ବର୍ଷା କମିକି। ଟିକେ ଟିକେ ମାନେ କଆଁଳିଆ ଖରା ପୁରା ବଢିଆ ଲାଗୁଛି। ପାଗଟା ଆଜି କିନ୍ତୁ ବଢ଼ିଆ ଦେଇଚି। ହୁଁ।
ସାଡେ
ହୁଁ ଇଆଡେ ପାଗଟା ବଢ଼ିଆ ଦେଇଚି।
ଆଡେ ପୁରା ଘ
ବର୍ଷା ହଉଥିଲା ନାଇଁ ନାଇଁ ବର୍ଷା ହଉଥିଲା ଆମର। ଏବେ ପୁରା ଜଷ୍ଟ ବର୍ଷା ହଉଥିଲା। ଏବେ ଟିକେ ଖରା ମାନେ ମେଲେଇଲାଣି ଭଲ ଲାଗୁଛି ପାଗ ଟା।
ଅ ହଁ।
ହୁଁ।
ଆଁ
ତମ ଘରେ ସମସ୍ତେ ଭଲ? ହଁ କହୁନ।
ଅ ଘରେ ସମସ୍ତ ଙ୍କ ଦେହ ଭଲ ଅଛି।
ଉଁ ହୁଁ।
ଆଉ ଏଇ ବସି ଖାଇ ଦେଇକି ଆସିକି ବସିଚି ଅପାଙ୍କ ଘରେ। ଆଉ ଏଠି ଟିଭିି ଦେଖୁଥିଲୁ ବସିକି।
ହୁଁ, ସେମାନେ ସବୁ ଜାଣିଛନ୍ତି ତମେ କଥା ହଉଛ ବୋଲି?
ଆଜ୍ଞା।
ମୁଁ କହିଲି ସେମାନେ ତମେ ଯଉ ସେ ମାନେ ତମେ କଥା ହଉଚ ବୋଲି ସେ ଜାଣିଚନ୍ତି?
ସିଏ ତଳେ ସବୁ ଅଛନ୍ତି। ମୁଁ ପା ଉପରୁକୁ ପଳେଇ ଆସିଲି କଥା ହେଲି। ସିଏ ତଳେ ବସିଛନ୍ତି ସବୁ।
ତମେ ତମ ଛାତ ଉପରେ?
ହଁ ଦୋତଲା ଉପରେ ପୁରା।
ଉଁ ହୁଁ ହୁଁ ହୁଁ।
ହ୍ୟାଲୋ। ପୁରା ଦୋତାଲା ଉପରେ।
ଉଁ ହୁଁ। ମାନେ ପୁରା ସବାଛାତ ଉପର?
ହଁ ସେଠି ମତେ କେହି ଦେଖି ଆଜ୍ଞା ମଝି ଛାତରେ ବସିନି ପଳେଇଛି ପୁରା ଉପରକୁ। ଏକୁଟିଆ ବଇଛି ଏଠି କେହି ନାହାନ୍ତି ପାହାଛ ଉପରେ।
ହୁଁ।
ସେଇଠି ଭଲ ନେଟୱାର୍କ ପାଉଛି।
ହଁ ସେଇଠି ନେଟୱକ ପାଏ।
ମୁଁ ସେଇଠିକି ପଳେଇ ଆସେ ସବୁବେଳେ ସେ ଉପୁରୁକୁ ସେଇଠି ବସେ।
ହ ହଁ ଆଉ କଣ ହାଲୋ।
ଆଉ ତମ ସ୍ଵାମି କଣ କରନ୍ତି?
କଣ କହିଲ?
ତମ ସ୍ୱାମୀ କଣ କରୁଛନ୍ତି?
କିଛି ନାହିଁ ସେ ଯାଇଛନ୍ତି ତ ଅନୁଗୁଳ।
ଆଉ ତମ ଘରେ ଆଉ କିଏ କିଏ ଅଛନ୍ତି ତମ ସ୍ୱାମୀ କି ତମକୁ ଛାଡ଼ିଦେଲେ ଆଉ କିଏ କିଏ?
ହଁ ମୁଁ ଏବେ ନଣନ୍ଦଙ୍କ ଘରେ ଅଛି ନଣନ୍ଦ ନଣନ୍ଦେଇ ଶଶୁର। ହୁଁ ଆଉ ତାଙ୍କର ଦିଟା ଛୁଆ ପୁଅ ଝିଅ ଏ ଝିଅରେ ତଳ ଘରୁ ତାଙ୍କର ଗୋଟେ ମିସ୍ ଅଛନ୍ତି ସେ ମିସ୍ ଏଇଠି ଭଡ଼ା ନେଇକି ରୁହନ୍ତି। ସେଇ ତଳ ଘରେ ଅଛନ୍ତି ସେ ତଳ ଘରକୁ ଯାଇଛି ପାଠ ପଢ଼ିବାକୁ। ପୁଅ ଯିଏ ଶୋଇଛି ଜେଜେବାପା ସେ ଫୋନ ଧରିକି ଟିକେ ଦେଖୁଛନ୍ତି। ମୁଁ ଏଇ ବାହାରେ ବସିଛି ନଣଦେଇ ଅଫିସ ଘର ତଳ ଟା ତାଙ୍କର। ସେ ଅଫିସ୍ ଘରେ ଅଛନ୍ତି ଆଉ ଶଶୁର ଯେ ତଳେ ଶୋଇଛନ୍ତି। ଆମେ ହେକରେ ଅଛୁ ଆଉ।
ଓଃ ହୋ ଆଉ।
ହୁଁ।
ମୁଁ ହେଇଛି ଆସିକି ବସିଛି ଆମ ସ୍ୱାମୀ ଯିଏ ସିଏ ଶୋଇଛନ୍ତି। ଆଉ ଶାଶୁ ଶଶୁର ସେମାନେ ବି ଶୋଇଛନ୍ତି ମାନେ ସମସ୍ତେ ଶୋଇଛନ୍ତି। ଖାଲି ଝିଅ ଟା ମାନେ ଏକରସେକର ହଉଛି ଟିଭି ଦେଖୁଛି ହଁ। ମୁଁ ମୋର ଅପା ଘରକୁ ପଳେଇ ଆସିଲି।
ଓଃ ହୋ।
ସେଥିରେ ସବୁବେଳେ ତ ତାର ଭାତ ଖାଇବା ନାଁ ଧରୁନି ଇଆଡ଼ୁ। ଖାଇବି ସିଆଡ଼ୁ ଖାଇବି ଦେ ପଇସା ଆଉ।
ହୁଁ।
ଏମିତି ମୁଁ ସେଇନାକି ରାଗି ପଳେଇ ଆସିଲି ଇଆଡ଼େ ବସିଲି ଆସିକି ସିଏ ତାର ହୋଇଥାଉ ସେମିତି। ତାର ଏକର ସେକର ହୋଉଥାଉ।
କହିନି କି?
ଜମା ଭାତ ଖାଇବାକୁ ମଙ୍ଗୁନି ଯଦି ଅଣ୍ଡା କରିବ ମୁଠେ ଖାଇବ। ଆଉ କିଛି ଖାଇବନି ଅଣ୍ଡା ଆମ୍ଲେଟ ସିଝା ଦେଲେ ଖାଇବନି କି ଚିକେନ ମାଛ ଅ ମଟନ ଶୁଖୁଆ ନାହିଁ। ଆଉ ଚିକେନ ବିରିୟାନୀ ଦେଲେ ଖାଇଦବ ଯୋଉ ଅଣ୍ଡାରୋଲ ଦେଲେ ଖାଇବ।
ହଁ ସବୁ ଟେଷ୍ଟି ଟେଷ୍ଟ ଜିନିଷ ଚିକିଣିଆ ଜିନିଷ ଖାଇବାକୁ ପସନ୍ଦ ଆଉ।
ମ୍ୟାଗି ଏଇ ଯୋଉ ପାସ୍ତା।
ହୁଁ ହୁଁ ହୁଁ ଛୁଆଙ୍କୁ ଅଧିକ ଆଜିକାଲି ଛୁଆଙ୍କୁ ସେଗୁଡା ହିଁ ତ ପସନ୍ଦ ସବୁ ଆଉ।
ହଁ ବା ସେଇ ଖାଇବାରା ସବୁବେଳେ।
ହୁଁ। ସେ ଖାଇବାକୁଟା ପସନ୍ଦ ଆଉ ହ ଖାଇବାକୁ ପସନ୍ଦ କରୁନାହାନ୍ତି ଭାତ ପନିପରିବା। ଏଡ଼ା କଣ ଖାଇବାକୁ ପସନ୍ଦ କରୁଛନ୍ତି।
ହଁ।
ହଁ ଆଉ କଣ କୁହ?
ହଉ କୁହ କଣ?
ଧେ
ଆଉ କୁଆଡ଼େ ଯାଇନି ବୁଲା ବୁଲି କରିବାକୁ।
ହଁ ବାପ ଘର ଆମ ଘରକୁ ନା ଘରକୁ ଯାଇନି କିନ୍ତୁ ଯାଇଥିଲୁ କ ପିକିନିକକ।
ବୁଲା ବୁଲି ପିକନିକ୍ କୁଆଡେ ଯାଇଥିଲ?
ଯାଇଥିଲୁ ଗୋପାଳପୁର ଯାଇଥିଲୁ ସେଠି ରହିଲୁ ଚାରି ଛଅ ଦିନି। ତାପରେ ସେଠୁ ସବୁଆଡ଼େ ବୁଲିଲୁ ତାରା ତାରିଣୀ। ଏଁ କାଳିଜାଇ ଖସଡ଼ା। ଆଉ ତପ୍ତପାଣୀ ଆଉ ଉଁୁ କାଳି ଯାଇ ହଁ ପୁରୀ। ଆଉ। ଏମିତି ସବୁଆଡ଼େ ବୁଲି ବୁଲିକି ଆସିଲୁ ଆସିକି କଣ ଗୋଟେ ସେଠି କି ମନ୍ଦିର ମୋର ଲକ୍ଷ୍ୟ ନାହିଁ। ରାମ ମନ୍ଦିର ନା କଣ ସେଠିକି ଗଲେ ବୁଲିକି ଆସିଲେ। ରାମ ମନ୍ଦି ନ୍ଦିର କଣ ଗୋଟେ। ସେଥୀରେ ଯାହାଥିଲେ ବୁଲିକି ଆସିଲେ।
ହଁ ହଁ।
ଏମିତି ବୁ ମାନେ ସେମିତି ବୁଲି ବୁଲି ଚାରି ଛ ଦିନରେ ଆସିି ଘରେ ପହଞ୍ଚିଲୁ। ଆଡେ ଘରକୁ ଆସିଲା ଠାରୁ। ମାନେ ଆମ ବାଦାମ ସବୁ ଆଣିକି ନା ଗଦା କରିଦେବ। ଯାଇଥିଲି ନା ନା ତଥାପି ବାଦାମ ଓପାଡା ହାପୁଡି ହେଲାଣି ମୁଁ ଯାଇଥିଲି।
ହୁଁ ହୁଁ।
ଆସିଲା ବେଳକୁ ବାଦାମ ସବୁ ମାନେ ଗଦା ଗଦେଇଛନ୍ତି। ଆସିଲି ସିଆଡ଼ୁ ଛୁଡ଼େଇଲି ହେଲା। ବାଦାମ ନ ଚଢେଇଲେ ବାଦାମ ଚାଷ ଆମର ହୁଏ। ଆଉ ବାଦାମ ନଛଡେଇଲେ ବର୍ଷା ହବ ସେଇଗୁଡ଼ା ସବୁ ଛତି ମାଜିବ କଳା ପଡିଯିବ। ଆ ସେଥିପାଇଁ ଆସିକି ସିଆଡ଼ୁ ଛିଡ଼େଇଲି ସେଠୁ ଛିଡେଇ ସାରିକି ହେଠୁ ଗଲି ଟିକେ ମାନେ ଆମ ବାପ ଯଉ ମୋ ବାପା ଯିଏ ରହୁଛନ୍ତି ବାରବାଟୀରେ ବଜାରରେ। ମୁଁ ଗଲି ଆମ ଘରେ ଟିକେ ଚା ଚାରି ପାଞ୍ଚ ଯ ଦିନ ବୁଲି ଆସିଲି ତାପରେ ଘରକୁ ପଳେଇ ଆସିଲି। ଆମର ସେଠି ଉ ଭାଉଜ ଲଙ୍କା ଲଗେଇଛନ୍ତି। ପୋଇ ଲଗେଇଛନ୍ତି ଆଉ ଶାଗ କଳମ ଶାଗ ଶାଗ ନେଉଟିଆ ଶାଗ। ଏସବୁ ଲଗେଇଛନ୍ତି ଆମର ବି ସେଠି ଲେମ୍ବୁ ଗଛ ଛ ମାନେ ଗଛ ମାନେ ଗଛ ଗୁଛ ଅଛି ଲେମ୍ବୁ ଗଛ କମଳା ଗ ଛ ପିଜୁଳି ଗଛ ହୁଁ ପଣସ ଆମ୍ବ ସବୁ ସେପ୍ଟା
ତା ଶାଶୁଘରେ କଣ କଣ ସବୁ ହୁଏ?
ପୁଅର କଲରା ବାଇଗଣ କାକୁଡ଼ି ଜହ୍ନି ଭେଣ୍ଡି ଆଉ ପୋଟଳ ବିମ୍ ସବୁ ତାଷ ହୁଏ ବା।
ହଁ ହଁ। ଏଇ ଚାଷରେ ଯାହା ରୋଜଗାର ନା।
ଚାଷରେ ଯାହା ଇନକମ କଲେ ସେଇଥିରେ ଆମେ ଚଳିଲୁ ଆଉ।
ହୁଁ ଚାଷରେ ବି ଭଲ ରୋଜଗାର ଯେ।
ଆଜ୍ଞା।
ହୁଁ। ଆଉ ଏବେ କଣ ଲାଗିଛି? ମୁ କହିଲି ଏବେ କଣ ଲାଗିଛି?
ଏବେ, ଏବେ ପରିବା ସବୁ ଲାଗିଥିଲା ଏବେ ବାହାରୁଛି କାକୁଡି। କଲରା ଜନି। ଭେଣ୍ଡି ଆଉ। ସବୁ ପରିବା ଏଇନା ବାହାରୁଛି। ଯୋଉ ବେପାରୀ ଆସୁଛନ୍ତି ଗାଁକୁ ସେମାନେ ନେଇଯାଉ ଜି
ହୁଁ ହୁଁ। ଲାଭ ହୁଏ ନା କ୍ଷତି ହୁଏ?
ହଁ ଲାଭ ହୁଏ। ଏମିତି ବର୍ଷା ହେଲେ ଲସ୍ ହେଇଯିବ। ମାନେ ବେପାରୀ ମାନେ ଆସିବେନି ନା। ଆଉ ଏମିତି ବର୍ଷା ହେଲେ ଇଏ ବି ବିକିବାକୁ ନେଇପାରିବେନି ଘରେ ସବୁ ଥୁଆ ହେଲେ ନଷ୍ଟ ହେଲା
ହୁଁ ହୁଁ।
ତାହେଲେ ଲସ୍ ହବ।
ଆଛା ହଁ କୁଅ।
ଆଉ ତୁମର ସବୁ କଣ ଲଗେଇଛ? କଣ ଗଛ ବୁଛ ଅଛି?
ନା ଆମର ତ ଚାଷବାସ ହୁଏନି। ଆମର ଯାହା ସ୍ୱାମୀ ଇନକମ କରୁଛନ୍ତି ତାଙ୍କର କଣ ଚାକିରୀ ଗଭମେଣ୍ଟ ଚାକିରୀ।
ଆଜ୍ଞା।
ହୁଁ। ସେଇ ଯ ଇନକମ ଆ ଆମର କିଛି ଆସଛ ନାହିଁ ଆମର କିନ୍ତୁ ହ ଭାବକୁ ଏମିତି ଗୋଟେ କଣ ଅଛି ତାଙ୍କ ଶଶୁର ଚାଷ ଧାନ ଚାଷ ହୁଏ ଧାନ ଦେଇ ଦିଅନ୍ତି।
ହଁ।
ହଁ ସେଇଟା ଖାଲି କେବଳ ହୁଏ ନହେଲେ ଆଉ କିଛି ନା ଅଛି ସ ମାନେ ବିଲବାଡି ସବୁ ବଢିଆ ଅଛି। କିନ୍ତୁ ଏଇଆ ଖାଲି ଧାନଟା ହୁଏ ଆଉ। ଧାନରେ ବି ସେଇ ପ୍ରଫିଟ ଭଳିଆ ହେଇଯାଏ। ବର୍ଷକୁ ଥରଟେ ଲଗାନ୍ତି। ଭଲ ପ୍ରଫିଟ ଆସେ। ହାଲୋ, ହାଲୋ। ହାଲୋ। ହାଲୋ।